ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ସାର୍ ନମସ୍କାରେ।
ହୁଁ, ନମସ୍କାର।
ଆଉ କଣ କରୁଛନ୍ତି?
ଏଇଠି ଭୋଜି ହୋଉଛି ତ ଆଉ।
ଓହୋ କୋଉ ଭୋଜି କରୁଛନ୍ତି?
ଏଇ ସବୁ ଖେଳ ପିଲା ମିଶିକି ଗୋଟେ କରୁଚୁ ଭୋଜି ଆଉ।
ଓହୋ କଣ ନନ୍ ଭେଜ୍‌।
ନା ନନ୍‌ଭେଜ୍‌ ନା ମଟନ।
ଆଚ୍ଛା ମଟନ। ଆଉ ମଟନ କେମିତି କଣ ହୁଏ ଜାଣିଛନ୍ତି?
ମୁଁ ତ ଉଁ ଖାଲି ପିଆଜ ପୁରା କଷିଥିଲି ଗଲା। ସଇଲା ସିତାଙ୍କ କରୁଚନ୍ତି ସୁ
ଓହୋ ଆଛା ଆସିନି ତାହେଲେ।
ନା ନା।
ନା।
ଆପଣ କଣ କରୁଛନ୍ତି?
ହଁ ମୁଁ ବସିଛି ଆଉ ରୋଷେଇ ହେରିଆ ସରିଗଲେ ତ ବସିଛି।
କଣ ହେଇଥିଲା ରୋଷେଇ?
ରୋଷେଇ ହେଇଛି ଆମର ସବୁ ସାଧା ଭାତ ଡାଲି ଭଜା ଆଳୁ ଭର୍ତା ଏଇ ସବୁ। କୂଅ।
ଓହୋ।
ଆଉ ଆପଣ ଘରେ ସବୁ କିଏ କିଏ ଅଛନ୍ତି?
ହୁଁ ମାମା ଭାଇ ଭଉଣୀ। ଦାଦା ଖୁଡ଼ି ଆଉ ଜେଜେମା।
ହଁ ବଡ ଫ୍ୟାମିଲି ଆଉ।
ହୁଁ। ଆପଣଙ୍କ
ଆମର ଛୋଟିଆ ଫ୍ୟାମିଲି ବାବା ମାମା ଆଉ ଦିଅର ଆଉ ମୁଁ ଆଉ ସ୍ୱାମୀ ଆଉ।
ଓହୋ।
ଆ କ ଆଉ କି ଖାଇଥିଲି ସକାଳେ ପଖାଳ ଖାଇଥିଲୁ।
ଓହୋ।
ଯୋଉ ଚାଷ ହେରିକା ଆପଣଙ୍କ ଆଡେ ହୁଏ।
ହଁ ସେଇଟା ତ ବହୁତ ହୁଏ ସିଜିନ ଅନୁସାରେ।
ଆପଣଙ୍କ ଆଡେ କଣ ସବୁ ହୁଏ?
ହଁ ଆରେ ଧାନ ଚାଷ ହୁଏ ପନିପରିବା ହୁଏ ଆଳୁ ତାପରେ ପୋ ଟୋଳ କଖାରୁ ଫଖାରୁ ସବୁ ପନିପରିବା ଜିନିଷ ସବୁ ହୁଏ ଆଉ।
ଆଜ୍ଞା। ଏବେ ସବୁ ଧାନ ଚାଷ ହୋଇଥିବ?
ହଁ ଏବେ ସବୁ ତଳି ପଡୁଚି ସବୁ।
ଓହୋ। ଆଉ
ଆ
ଚାଷରୁ ମାନେ ଆମର ଯୋଉ କୃଷି ଭିତ୍ତିକ ଚାଷ ରୁ ବହୁତ କିଛି ମାନେ କଷ୍ଟ କରିବାକୁ ପଡିଥାଏ ଆଉ ସେଥିରୁବି ଏଁ କଷ୍ଟ କଲେ ଭଲ ମାନେ ଉନ୍ନତି ବି ହେଇଥାଏ ଭଲ ହଉ ଫସଲ ହେରିକା ମିଳିଥାଏ।
ହୁଁ।
ଏସବୁ ଆଉ। ଆଉ ଆମର ଯୋଉ ଛାତ୍ର ଜୀବନରେ ମାନେ ଆଉ କିଛି ଶୃଙ୍ଖଳା ଶୃଙ୍ଖଳିତ କି ଅଶୃଙ୍ଖଳିତ ବିଷୟରେ କିଛି କହିପାରିବ?
କଣ କହିଲେ?
ମୁ କହିଲି ଆମର ଯୋଉ ମାନେ ଦୈନନ୍ଦିନ ଦିନ ଯୋଉ ଛାତ୍ର ମାନେ ଯୋଉ ମାନେ ମାନେ କୋ ମାନେ ଶୃଙ୍ଖଳିତ ଆଜ୍ଞା।
ମୁଁ ସକାଳୁ ଉଠିକି ମୁଁ ତ ଯାଏ ସକାଳୁ ଉଠିକି ରନିଂ କରିବାକୁ ଯାଏ ଆଗ। ରନିଂ କରେ ସ କରୁ ତାପରେ ଟିକେ ଖେଳା ଖେଳି କରୁ ତାପରେ ଆସିକି ଗାଧୁଆ ଗଧୁଆ କରିକି ଖାଇ ପିଇକି କଲେଜ ଯାଉ ଆଉ।
ନାଇଁ ଯାହାହେଲେ ମାନେ ମୁଇ ଯଦି ଗୋଟେ ଛାତ୍ର ମାନେ ଭବିଷ୍ୟତ ରେ କିପରି ଉନ୍ନତି କରିପାରିବ ସେଇ ଅନୁସାରେ ସେଇ ଉପରେ ଟପିକ ଉପରେ କିଛି କହୁନାହାନ୍ତି।
ପାଠ ପଢା ପାଠ ତ ମେନ୍ ପାଠ ପଢିଲେ ସିନା ଉପରକି ଯିବେ।
ଆଜ୍ଞା ପାଠ ଫାଷ୍ଟ ତ ମେନ୍ ହେଉଛି ଗାଇଡ଼୍ କରିବାକୁ ପଡିବ ଘର ଲୋକ ତାପରେ ଟିଚର ମାନେ ଦେଖିବେ ତାପରେ ତାପରେ ନିଜସ୍ୱ ମାନେ ପିଲାର ମାନେ ଗୋଟେ ନିଜସ୍ଵ ଆଗ୍ରହ ଥିବା ଦରକାର କି ମୁଁ ପଢ଼େଇବି ଆଉ ଯଦି ଆଉ ଯଦି ଆଗ୍ରହ ନଥିବ ତ ତାଙ୍କୁ କହିଲେ କଣ ହବ କିଛି ହେବନି।
ହୁଁ।
ନିଜେ ଚେଷ୍ଟା କଲେ ମାନେ ଜୀବନରେ ସବୁ କିଛି କରିପାରିବ ଆଉ ଆମର ଯୋଉ ଆଜିକାଲି ସୋସିଆଲ ମିଡିଆରେ ବେଶୀ ପିଲାମାନେ ଟାଇମ ୱେଷ୍ଟ କରିକି ମାନେ
ହଁ ସୋସିଆଲ ମିଡ଼ିଆ ତ ଏବେ ପିଲାଙ୍କ ଭବିଷ୍ୟତ ପୁରା ନଷ୍ଟ କରିସାରିଲାନଣି।
ସୋସିଆଲ ମିଡିଆ ମାନେ ସୋସିଆଲ ମିଡିଆ ଖରାପ ନୁହେଁ ବଟ୍ ଏମାନେ ସେଇଟାକୁ ୱେଷ୍ଟ କରିଦଉଛନ୍ତି ଆଉ। ସୋସିଆଲ ମିଡିଆ ଆମକୁ ଭଲ ଶିକ୍ଷା ଦେବି ମାନେ ଅଛି ଆମର ଯୋଉ ଅଛି ଯେମିତି ଗୁଗୁଲ୍ ହଉ ୟୁଟ୍ୟୁବ ହଉ ସବୁରେ ଭଲ ଶିକ୍ଷା ମାନେ ପିଲାମାନେ ଅନଲାଇନ କ୍ଲାସ ବି କରୁଛନ୍ତି ଆଉ। କିଛି କିଛି ପିଲା ଅଛନ୍ତି ଆଜ୍ଞା ଇଁଷ୍ଟା ତ ଯୋଉ ଛୋଟ ଛୋଟ ପିଲା ଅଛନ୍ତି ନ ଦେଖିଲେ ମାନେ ଇଁଷ୍ଟା ଭିଡିଓ ହରିକା ନ ଦେଖିଲେ ଖାଉନାହାନ୍ତି।
ହଁ।
ହଁ ଆଉ ହଉ ହେଇଗଲେ ଏଇ ଯୋଉ ଡିଜିଟାଲ ଯୁଗ ଆମର ଡିଜିଟାଲ ଛୁଆ ସବୁ ବାହାରିବ ବୋଲି
ହଁ।
ଆଉ।
ଆଉ ଯାହାହେଲେ ବି ସୋସିଆଲ ମିଡିଆ ଯୋଉ ମାନେ ଆମର ଦୂରରେ ଯୋଉମାନେ ରହୁଛନ୍ତି ତାଙ୍କ ସହିତ ଆମେ ଚାହିଁଲେ ମାନେ କଥା ହେଇ ପାରୁଛେ।
ହଁ।
ଦୂରରେ ଥିଲେ ବି କଲ ରେ ଯେତେବେଳେ ଇଚ୍ଛା ହଉଛି ସେତେବେଳେ କଲ୍ କରି କଥା ହଉଚି ଆଉ କିଛି କିଛି ଭଲ କାମ ହଉଛି କିଛି କିଛି ଖରାପ ରେ ଆସୁଛି ଆଉ।
ହଁ ଛୋଟ ପିଲା ଉରା ବେଶୀ
ଆଜ୍ଞା ଆଜ୍ଞା।
ଆଉ ଏବେ କଁ କରୁଛନ୍ତି।
ନାଇଁ ହେମ୍ତି କିଛି ନାଇଁ ଅଛୁ ଘରେ ଅଛୁ ଆଉ।
ହୁଁ। ଆଉ ବୁଲାବୁଲି କରିବାକୁ ଯାଇଥିବେ।
ବୁଲାବୁଲି ନା ସେମତି କିଛି ପ୍ଲାନିଂ ନାହିଁ ଦେଖିବା ଆଗକୁ ଆଉ। ଏଇନା ଟିକେ ବର୍ଷା ସିଜନ ଚାଲିଛି ନା କୁଆଡେ ଯିବ।
ହଁ।
ବା ଆପଣଙ୍କର ମଟନ୍ ରୋଷେଇ ସରିନି।
ନା ନାଇଁ ଷ୍ଟାର୍ଟ ହେଲା ଏବେ। କର୍ଣ୍ଣମା ହେଇଗଲାଣି ଅଧା ହେଇଛି ଆଉ।
ଆଛା।
ହୁଁ।
ଆଉ କଁ କହୁନାହାନ୍ତି।
ହ ଯୋଉ ପୁରୀ ଫୁରୀ ଯାଇନାହାନ୍ତି।
ପୁରୀ ତ ଯାଇଥିଲି ମୋ ବର୍ତ୍ତମାନ ମୁଁ ଏବେ ଦି ବର୍ଷ ହେଲା ଯିବାକୁ ନାହିଁ। ଆଉ ନାଇଁ ଯାଇନି। ଯିବୁ ଆଉ କେତେବେଳେ ଆଉ ଯାଇଥିଲୁ ଖାଲି ଏଇ ଯୋଉ କାକଡ଼ପୁର ଖାଲି ଟିକେ ବୁଲିକି ଆସିଥିବୁ ଆଉ କୁଆଡେ ଯାଇନୁ ମଙ୍ଗଳା ମନ୍ଦିର।
ହୁଁ। ହଁ
ଆଉ ଆପଣ କୁଆଡେ ଯାଇନାହାନ୍ତି ଦର୍ଶନୀୟ ସ୍ଥାନ।
ନା ମୁ ଯାଇନି। ଆମେ ତ ଖେଳ ଉରା ରହିଯାଉଛି ଯାଉଛଆରି ଖେଳି ଯାଉଛୁ ବାହାର ଆଡେ ଯାଇପାରନୁ କୁଆଡେ।
ଆଗକୁ ଅଛି ରଥଯାତ୍ରା ଅଛି। ସୁନାବେଶ ହେଟି ଆସି ଯିବେନି ଓହୋ।
ହୁଁ।
ତୋ ଭଲା।
ଆଉ ଘରେ ସମେ ସମସ୍ତେ ଦେହ ଭଲ ଅଛି।
ହଁ ଦେହ ଭଲ ଅଛି ସମସ୍ତିଙ୍କର।
ଓ ହ।
ଆଉ ଆ କି ହୁଏ ଯୋଉ ମାନେ ଜାଳରେ ଯୋଉ ଚୁଲି କରା ହୁଏ ନା ଗ୍ୟାସ ଗୁଡିକରେ କରା ହୁଏ।
ନାଇଁ ମ ଗ୍ୟାସ ବର୍ଷା ପାଗଡା ତ ଚୁଲି ଲାଗିବ ନାହିଁ ପାଠ ପାଠ ବି ସବୁ ଓଦା। ସେଇଥିପାଇଁ ଗ୍ୟାସ ରେ ଆଣି କରଛୁ ଆଉ।
ହଁ।
ହୁଁ।
ଓ ଯୋଉ ଚୁଲି ର ଖାଦ୍ୟ ମାନେ ଭଲ ଟିକେ ଟେଷ୍ଟ ଆସେ ଆଉ। ଆପଣଙ୍କ କୋଉ ଖାଦ୍ୟ ଭଲ ମାନେ ଚୁଲି ର ଭଲ ଲାଗେ ନା ଗ୍ୟାସ ରେ ଭଲ ଭଲ ଲାଗେ।
ନା ନା ଚୁଲି ଆମର ଚୁଲି ଥାଏ ବର୍ଷ ବର୍ଷା ଦିନରେ ଖାଲି ଗ୍ୟାସ୍ ଫ୍ୟାସ୍ ରୁହେ ଗ୍ୟାସ୍ ଇଣ୍ଡକ୍ସନ
ହଁ ସେଇଟା ତ ଠିକ୍ କଥା ବର୍ଷା ଦିନ ହଇରାଣ ଟିକେ ଆଉ।
ହଁ।
ହଁ କଣ ଖାଲି ଖେଳୁଛନ୍ତି ନା ପଢାପଢି ହଉଛି।
ନାଇଁ ଏଇ ଖେଳ ସିଜନ ଟା ଚାଲିଛି ଖେଳୁଚୁ ରାତିରେ ଯାହା ପଢା ପଢି କରୁଚୁ ଆଉ।
କଂ କ୍ରିକେଟ।
ହୁଁ।
ଓହୋ କଣ ପଢୁଛ କଣ ପଢିଚନ୍ତି।
ଉୁଁ ଗ୍ରାଜୁଏସନ ଲାଷ୍ଟ ଇୟର ଚାଲିଛି ପ୍ଲସ୍‌ ଥ୍ରୀ ଲାଷ୍ଟ ଇୟର।
ଆଛା। ଆଉ ସମସିଆ ଦେହ ଭଲ।
ହୁଁ।
ଆଛା। ଆପଣଙ୍କର ସେଠି କଣ ଭଲ ଜାଗା ଅଛି ବୁଲିବା ପାଇଁ।
ହଁ ଏଠି ତ ସବୁ ଅଛି ମାନେ ଜଗନ୍ନାଥ ମନ୍ଦିର ବି ଇଆଡେ ସବୁ ଅଛି। ଶିବ ମନ୍ଦିର ରେକି ଇଆଡେ ସବୁ ଅଛି।
ଆଚ୍ଛା।
ଭଲ ଭଲ ବୁଲିବା ଜାଗା ବି ସବୁ ଅଛି ରଜ ରେ ରଜ ପର୍ବ ହୁଏ ଏଠି। ବାଲିଯାତ୍ରା ବି ହୁଏ ହଁ।
ଚାଆ।
ହୁଁ।
ଗଣେଶ ପୂଜା ହେରିକା କେମିତି କଣ ସବୁ ହୁଏ।
କଣ କହିଲେ।
ମୁଁ ଲି ଗଣେଶ ପୂଜା ହେରା କେମିତି କଣ ସବୁ ସେଲିବ୍ରେସନ କର।
ଗଣେଶ ପୂଜା ତ ଆମର ଯଜ୍ଞ ହୁଏ ସାତ ଦିନ ଧରି।
ଆଜ୍ଞା।
ସାତ ଦିନ ଯଜ୍ଞ ହୁଏ ଖାଇବା ପିଇବା ବି ହୁଏ କେତେ ଲୋକ ବହୁତ ଲୋକ ପାଇଁ ହୁଏ। ଡ୍ରାମା ବି ହୁଏ ମେଲୋଡି ହୁଏ। ଏମିତି ସବୁ ହୁଏ ଆଉ ଆପଣଙ୍କ ଆଡେ ସିଆଡେ ହୁଏ।
ଏ ପଣା ନକ୍ରାନ୍ତି ଧୁମ୍ ଧାମ କରିକି।
ହୁଁ।
ପୁରା ଗାଁ ଟା ଯାକ ଲି ଲିଚୁ ଲାଇଟ୍ ରେ ସଜେଇ ଦେବେ ଆଉ ପର୍ବତ ଆମର କହିବାକୁ ଗଲେ ଓଡିଆ ମାନଙ୍କର ବାର ମାସ ଏ ବାର ମାସକୁ ତେର ପର୍ବ। ଆଁ ସ ସବୁମାନେ ମାସ ଅନୁସାରେ ଯୋଉ ଯୋଉ ପର୍ବ ପଡ଼େ ସେଇ ଅନୁସାରେ ପାଳନ କର କରାଯାଏ ଆଉ ଏନା ଯେମିତି ଚାଲିଛି ଆମର ଏଟା
ହୁଁ।
ଏଇଟା ଆମର ଚାଲିଛି ଇ ଆଷାଢ ମାସ ଚାଲିଛି ଆଷାଢ ମାସରେ ଆମର ଚାଲିଛି ଏ ନା ରଥଯାତ୍ରା ଏ ମାନେ ଦେବସ୍ନାନ ପୁନା ସରିଛି ଆପରେ ଅଛି ରଥ ଯାତ୍ରା ଅଛି। ରଥଯାତ୍ରା ପରେ ସୁନାବେଶ ହେରିକି ହବ ତାପରେ ଏଇଟା ସରିଲା ପରେ ଉଁ ଶ୍ରାବଣ ମାସ ଆସିବ ଶ୍ରାବଣ ମାସରେ ପଡିବ ଆମର ରାକ୍ଷୀ ପୂର୍ଣ୍ଣିମା ହେରିକା ପଡିବ। ଆଉ ଯୋଉ ପାଣି ଭାର ହରିକା ନିଅନ୍ତି ତାପରେ ଏ ଭାଦ୍ର ଭାଦ୍ରବ ମାସ ଆସିବ ଭାଦ୍ରବ ମାସରେ ଖୁଦରୁକୁୁଣୀ ଜନ୍ମାଷ୍ଟମୀ ଆଉ ଜନ୍ମାଷ୍ଟମୀ ଆସିବ।
ଆଉ ତାପରେ ଭାଦ୍ରବ ମାସକୁ କୁଆଁର ପୁର୍ଣ୍ଣମି। ଗୋଟେ ଗୋଟେ ପର୍ବ ପଡେ ଆଉ।
ଓହୋ। ଅ ହଉ।
ଆଉ ମେନ୍ ତ କହିବାକୁ ଗଲେ ଆମର ରଥଯାତ୍ରା ହଉଛି ଫେମସ ଆଉ। ରଥଯାତ ଆଜ୍ଞା।
ଅ ହଉ ଆଜ୍ଞା ଆଉ ଏତେ ଫ୍ରି ହେଇ ଫୋନ୍ କରିବେ ଆଉ।
‌ହେଇଗଲେ କି କଣ? ହଁ ହେଇଗଲେ ହଉ ଥଙ୍କୟୁ ହଉ।
ଥ୍ୟାଙ୍କ ୟୁ।